ହାଲୋ, ଏଇ ବସିଛି ଆଉ ତମେ?
ମୁଁ ବି ବସିଥିଲି ଆଉ, ଭାବୁିଲି ଦେଖି କଲ୍ କରିଦେଇକି କଣ କରୁଛ ଦେଖିଆ ଆଉ।
ଏଇ ବର୍ଷା ଉଠେଇଛି ନା ଏଇଆଡେ ବର୍ଷା ଉଠେଇଛି ପା ପବନ ଦଉଛି।
ହଁ ଆମର ବି ସେଇ
ଡେଲି ଗୋଟେ ସନ୍ଧ୍ୟା ହେଲା ବେଳକୁ ବର୍ଷା ଚାଲି ଆଉଛି।
ଆମର ତ ଠିକ୍ ଯି-ଯି ଖରାବେେଳେ ତିନିଟା ବାଜିଲେ ତାପରୁ ବର୍ଷା ଉଠି ଅଛି କାରଣ ବରଣ ପଳାଉଛି ଏମିତି ହେଉଛି ଆଉ।
ହଁ ବା ଆଜି ଆମର ତ ଇଆଡେ ପୁରା ସକାଳୁ ପୁରା ପାଗ କାଉଁଳିଆ।
ହଁ ଆମର ପୁରା କାଉଁଳିଆ ଖରି କି ସେଛିଠିକ୍ କିନ୍ତୁ ଗୁଳ୍ ଗୁଳଟା ଲାଗୁଛି।
ହଁ
ଆଉ ତାପରେ, ତାପରେ ମୁଁ ଏଇ ଖାଉଥିଲି ଏଠି ସିଙ୍ଗଡ଼ା ଚାଟ୍, ସମୋସା ଚାଟ୍। ତମେ?
ମୁଁ କିଛି ଖାଇନି ଏବେ ବାପା ଫୋନ କରିଥିଲେ ନେଇକି ଆସୁଛନ୍ତି କଣ ଆଳୁ ଚପ୍ ଲଙ୍କା ଚପ୍ ଏସବୁ।
ଆଚ୍ଛା, ଆଉ
ସନ୍ଧ୍ୟା ଦବା ପାଇଁ ବାହାରିଥିଲି ତମେ ଫୋନ କଲ।
ଆଚ୍ଛା।
ହଁ
ଆଉ ସବୁ ଭଲ ନା?
ହଁ ଆଉ ସବୁ ସେଇଭଳିଆ ଭଲ ଆଉ।
ଆଉ କଣ -ଅ-ଅ କଲେ୍। ଜରେ ଦେବେ ବୋଲି କଣ ସବୁ ସାର୍ଟିଫିକେଟ୍ କଥା କଥା ହେଉଥିଲେ ପିଲାମାନେ ଆଉ
ହଁ ମେସେଜ ଆସିଛି କୋଉଦିନ ଆମେ ଉଠି ଯିବୁ ଆଉ ଆମ ଏ ଯଦି ସାଙ୍ଗ କଥା ହେଇକି ଆଉ।
କେବେ ଆସିଲ ଯଉ
କଥା ହେଇନି ମୁ ଆଉ କାହା ସହିତ ମୁଁ ଖରାବେଳେ ଟିକେ ଆମ ଘରକୁ ଆଜି ପିଇସା ଝିଅ ଆଉ ଦାଦା ଆସିଥିଲେ ତ ମୋ ପିଇସି ଝିଅ ର କଣ ପରୀକ୍ଷା ଥିଲା ଏଇଠି ପାଖରେ ସେଣ୍ଟର ପଡିଥିଲା। ସିଏ ଆସିଥିଲେ ମୁଁ ଆଉ ଦିନ ସାରା ଟିକେ ବ୍ୟସ୍ତ। ସିଏ ହେଉଛି ଆସିବେ ଆଗରୁ କହିବେନି। ଦଶଟା ବେଳେ ଆସି ପହଞ୍ଚିଲେ ସାଢେ ଦଶଟା ବେଳେ ସାଢେ ଆଠଟା ବେଳେ ଫୋନ୍ କରି କହୁଛନ୍ତି। ସେତେବେଳକୁ ମୋ ବାପା ବାହାରିକି ଡିଉଟି ବାହାରିକି ଗଲେଣି ଆମର ସେତେବେଳକୁ ରୋଷେଇ ସରିଲାଣି ସବୁ। ହେଲା। କହିଲେ ମୁଁ ପୁଣି ରୋଷେଇ ବାସ ପୁଣି ଆଉ ଟିକେ କଲି, ଟିକେ ତରକାରୀ କଲି ତାପରେ ଟିକେ ଛଣାଛଣି କଲି ସେ ଟିକେ ଆମ ବ୍ୟସ୍ତ ରହିଗଲି ଆଜି ଦିନ ସାରା, ଆଉ ଏଥିପାଇଁ କଥା ହେଇନି କାହା ସହିତ।
ହଁ
ସେଇଁ ସମସ୍ତେ କଣ ତ କାଲିଠୁ ଆରମ୍ଭ ହଉଛି କିନ୍ତୁ କହୁଛନ୍ତି କାଲିଠୁ ଆରମ୍ଭ କରିବେ ତ କିନ୍ତୁ କଣ କହୁଛନ୍ତି ପିଲା ଯାହାକୁ ପଚାରିଲେ ନା କାଲି କଣ ଯିବା ଯିବା ବୁଧବାର ଆଡ଼କୁ ଯିବା। କାଲି ଯିବାନି ଏମିତି ହଉଚନ୍ତି ହେଲେ ଆରମ୍ଭ କରିବାନି।
ହଁ କାଲି ଆରମ୍ଭ ହବ।
ଯା ତଥାପି ବହୁତ ପିଲା ପଳେଇଆସି ପାଖାପାଖି ପିଲା ସେମାନେ ସବୁ ବୁହୁତୁ ପିଲା ଦେଖ କାଲି ପଳେଇଆସିବେ।
ହଁ
କିନ୍ତୁ ଏଇ ସବୁ ଝିଅ ପିଲା ଆମର ସାଙ୍ଗ ଦୁଇ ତିନି ଜଣ ସେମାନେ କହୁଛନ୍ତି ନାଇଁ କାଲି କଣ ଯିବା ବୁଧବାର କୁ ଏକାଥରେ କାଲି ତ ତିରିଶି ତାରିଖ ଅଛି ଏକ ତାରିଖକୁ ଏକାଥରେ ଯିବା ଆଉ।
ହଁ
ବୁଧବାରେ ସେମିତି କହୁଛନ୍ତି ଯିବାକୁ ଆଉ।
ହଉ ଆଉ ହଁ ପଢାପଢି ଚାଲିଛି। ଆଉ ତମର ଚାଲିଛି ସବୁ ପଢାପଢି?
ନା ସେମତି ପଢାପଢି କିଛି ମୁଁ କରୁନି ଘରେ ଅଛିବୋଲି ଆଉ। ଦେଖିବା କଣ କରିବା ଆଗକୁ ଆଉ
ହୁଁ
ଆଉ ସବୁ ଭଲ ନା?
ହଁ ସବୁକିଛି ସେମିତି ଭଲ ଆଉ। ଖରାବେଳେ ସବୁ କଣ ଆଜି ଖାଇବା ପିଇବା ହେଇଥିଲା?
ଆମର ଆଜି ଭାତ, ସୋୟାବିନ୍ ଆଳୁ କ ଷା
ଆରେ ଆମର ବି ସେଇଆ।
ଆଉ ମୁଁ ତ ଆଉ କିଛି ପନିପରିବା ଖାଏନି। ମଟର ହଉ କି, ସୋୟାବିନ୍ ହଉ କି ଯୋଉ ବଡ଼ ଯୋଉ ସେଲା କାବୁଲ୍ ବୁଟ ସେ ସବୁ ସେଇଟା ସବୁ ହିଁ ମାନେ ଆଉ ନିତି ଦିନିଆ କହିବାକୁ ଗଲେ ଏସବୁ ଜିନିଷ।
ହଁ ଆ ହଉ ଦେହ ଭଲ ଅଛି, ଘରେ ସବୁ କିଏ କଣ କରୁଛନ୍ତି?
ହଁ ଭଲ ଅଛି ଆଜି ଯାଇଚନ୍ତି ଯୋଉ ବୁ ଆଜି ସ୍ନାନ ପୂର୍ଣ୍ଣିମା ତ ସେ ଯେଉଁ କନ ତ ଯୋଉ ଝଙ୍କଡ ଶାରଳା ସେଠି ଆଉ ସେପଟେ କଣ ଗୋଟେ ଅଛି ନେମାଳ ମଠ ଯୋଉଁ ଆଉ କଣ ଗୋଟେ ଅଚ୍ୟୁତାନନ୍ଦଙ୍କ ଗାଦି ସେଇଟି ସବୁ ଯିବୁ। ନାଇଁ ମୁଁ ଯାଇନି। ଏ ଘରେ ଆମେ ଅଛୁ ଛୁଆ, ନା ମୁଁ ଯାଏନି ଆଉ। ସେ ଯାଇଛନ୍ତି ଖାଲି ଏମିତି ଆମ ଘର ସାହିରେ ଗୋଟେ ଗାଡି କରି ଯାଇଛନ୍ତି ତ ମା ଆଉ ସାନମା ଯାଇଛନ୍ତି। ଏମିତି ଗଲେ ଗାଡିରେ ବାନ୍ତି ଫାନ୍ତି ହବ କି ଇଏ ହବ ସେମିତି ଯାଇନୁ କେବଳ ମା ଯାଇଥିଲେ ଆମେ କହିଥିଲୁ ବୋଲି ଜଣେ ଯିବାକୁ ତ ଆଉ ମା ବି ରାଜି ହଉ ନଥିଲେ ବାଧ୍ୟକିରି କହିଲୁ ହଁ କହିଛୁ ମାନେ ଜଣକୁ ଯିବାକୁ ପଡିବ ତ ତମେ ଯାଅ।
ଓହୋ ତମର ବା ସେଇପଟେ ଜଗନ୍ନାଥ ମନ୍ଦିର ହୁଏ ନା କଣ ରଥ?
ହଁ ନୂଆପଡାରେ, ହଁ ଆମର ତ ଏଠି ପା ଖ ଛଅ ସାତ କିଲୋମିଟର ଭିତରେ ଆଉ।
ଓହୋ ଭଲ ମୁଁ କେବେ ରଥ ଟଣା ଦେଖିନି।
ପୁରୀରେ
ପୁରୀରେ ଯାହା ମୋବାଇଲ୍ ଟିଭିରେ ଦେଖେ ଆଉ ଏମିତି ଆଖିରେ କେବେ ଦେଖିନି।
ହୁଁ, ହୁଁ।
କେବେ ରଥଦୌଡି ଛୁଇଁନି।
ଆମର ଗାଁରେ ବି ହୁଏ।
ହଁ।
ହଁ ଆମ ଗାଁରେ ବି ହୁଏ।
ହଁ।
ଆଉ ନାନୀଫାନି କଣ କରୁଛନ୍ତି ସବୁ?
ସେ ଏ ଘରେ ହିଁ ଅଛନ୍ତି ପଢ଼ାପଢ଼ି ତାଙ୍କର। ଥିଲା ପରୀକ୍ଷା ଥିଲା ତ ଏଇଜୋ କହୁଥିଲି ଯାଇଥିଲେ ଯାଜପୁର ଟାଉନ ଯାଇଥିଲେ ଆସ ହେଲେ ଖାଲି ଆସିଲେ। ପରୀକ୍ଷା ତାଙ୍କର ସରିଲା ପିଜିର ସରିଲା ପରୀକ୍ଷା ସରିଲା ତାଙ୍କର ଆଉ ସେ ଇଗ୍ନୋର କରୁଛନ୍ତି ତାଙ୍କର ସରିଲା କାଲି ଆସିଲେ ପରୀକ୍ଷା ଦେଇ।
ଭଲ ହେଇଛି ନା ପରୀକ୍ଷା?
ହଁ ଭଲ ହେଇଛି ଆଉ।
ଓହୋ। ହୁଁ। ହଉ ମୁଁ ଟିକେ କାମ ଅଛି ଟିକେ ଫୋନ ଟା ରଖୁଛି।
ହଉ ହଉ।
ପରେ କେତେବେଳେ କଥା ହବା ଆଉ।
ହଁ, ହଁ।